ହ୍ୟାଲୋ ହଁ ମ୍ୟାଡାମ୍ ନମସ୍କାର। ହଁ ହ୍ୟାଲୋ ମ୍ୟାଡ଼ାମ୍ ନମସ୍କାର। ଭଲ ଅଛନ୍ତି ହଁ। ଆ ଆଉ କଣ କରୁଥିଲେ?
ମ୍ୟାଡ଼ାମ୍ ମୁଁ ଏବେ ରୋଷେଇ କରୁଥିଲି।
ଓହୋ ଓହୋ କଣ ଆଉ କଣ? ଏଇ ମୁଁ ମୁଁ ବି ଯାଉଥିଲି ରୋଷେଇ କରିବାକୁ ଯେ ଟିକେ ଭାବିଲି କଥା ହେଇ ଯାଇ ଆପଣଙ୍କ ସହିତ କଣ ଖାଇଲେ ଆଜି ସକାଳେ ବ୍ରେକ୍ଫାଷ୍ଟ କଣ କରିଥିଲେ ଟିକେ ପଚ ଜ ଦିଏ ତ ତାନୁସାରେ କାଲି ପାଇଁ ଭାବିବା ପାଇଁ ପଡ଼ୁଛି କାଲି କଣ ରୋଷେଇ କରିବି କାଲି ବ୍ରେକ୍ଫାଷ୍ଟ କଣ କରିବି ସବୁବେଳେ ଭାବିବାକୁ ପଡ଼ୁଛି ତ ଭାବିଲି ଟିକେ ପଚାରେ ଆପଣଙ୍କୁ ହଁ ଆଉ କଣ ବନେଇଲେ ଆଜି ସକାଳେ?
ଆଇ ସ୍କ୍ରି ଇଟିଲି ସାମ୍ବର୍ ମ୍ୟାଡାମ୍। ଆଜି ସକାଳେ ଇଡଲି ସାମ୍ଵ ହଁ ଆସିଛି ମ୍ୟାଡାମ୍
ଅ ହ। ମୁଁ ତ କେବେ ବନେଇନି ଇଡ୍ଲି ସାମ୍ବର ମୋର ତ ଆଜି ପୁହା ପୋହା ସେ ଯୋଉ ଚୁଡ଼ା ଉପମା କରିଥିଲି।
ଆଚ୍ଛା ଆଚ୍ଛା ଆଉ ଇଡଲି ଇଡଲି ବନେଇ ଆସୁନି?
ନାଇଁ ପରା ଆସୁନି ମତେ। ଆପଣ କରିଥିଲେ ପରା ଟିକେ କହିଦେଲେ ମୁଁ ବି କାଲି କାଲି ନାଇଁ ପହର ଦିନକୁ ଟ୍ରାଏ କରିବି କାଲି ନାଇଁ ଯଦି ହେବ ଆ ଅବି ତ କରିବି ନହେଲେ କାଲି କରିଦେବି ସେ କଣ ମୁଗ ନା ବିରି କଣ ସେ
ବିରି ବିରି ରେ କରାଯାଏ ବିରିରେ କରାଯାଏ ଇଡଲି।
ଓହ
ଆଉ ଗୋଟେ ସୁଜି ବି ଆମର ହଁ ମାର୍କେଟରେ ମିଳେ
ସୁଧୀ ସେ ସୁଜି ଟା ବି ଆପଣ କିଣିକି ନେଇକି ଆସିବେ ଘରକୁ ତାପରେ ବିରିରେ ବିରି କୁ ରାତିରୁ ବତୁରେଇବେ
ହଁ।
ସେଇଟା ଗୋଟେ ପାଞ୍ଚ ଛଅ ଖଣ୍ଟା ବତୁରେଇବା ଦରକାର ସେଥିପାଇଁ ରାତିରୁ ବତରେଇବେ।
ହଁ।
ତାପରେ ଦି ଦିନି ଆଗରୁ ଯଦି ଆପଣ ଅ କରିବେ ପିଠଉ ଟା ଯଦି କରିକି ରଖିବେ ତାହେଲେ ଆଉରି ଭଲ। ବିରିଟାକୁ ବତରେ ବିରିଟା ଯାହାହେଲେ ସାତ ଆଠ ଘଣ୍ଟା ବତୁରିବା ଦରକାର ଆଉ ଆପଣ ଯଦି ସ ସକାଳୁ ଆଜି ରାତିରେ କରିବେ ସକାଳେ ଇଟିଲି କଲେ ହବନି। ମାନେ ସେ ଆସିବନି ମାନେ ନରମ ହେଇକି ଆସିବନି। ତାକୁ ସକାଳେ ବାଟିବେ ହଁ ଟାଣୁଆ ଟାଣୁଆ ହବ। ସେଥିପାଇଁ ସକାଳେ ବାଟିବେ ସକାଳେ ବାଟିକି ତାଇଁରେ ସୁଜି ଆଉ ଲୁଣ ସ୍ୱାଦ ଅନୁସାରେ ଲୁଣ ପକେଇକି ତାକୁ ପୁରା ଭଲସେ ଫେଣ୍ଟିକି ତାକୁ ରଖିବେ ତାପରେ ର ଦେଖିବେ ସେଇଟା ଗୋଟେ ଛଅ ଘଣ୍ଟା ପାଞ୍ଚ ଛଅ ଘଣ୍ଟା ରହିଗଲେ ସେଟା ଟିକେ ଫୁଲିଯିବ। ସେ ଫୁଲି ଗଲେ ସେଟାକୁ ଆପଣ ଇଟିଲି କଲେ ଟିକେ ଭଲ ଲାଗେ ଆଉ।
ହୁଁ ହୁଁ ତ ପୁରା ପାଞ୍ଚ ଛଅ ଘଣ୍ଟାରେ ହୁଁ ହୁଁ। ତ ଆଜି ଆଜି ଯଦି ମୁଁ ଅବି କଲ୍ ରେ ତାହେଲେ କାଲି ସକାଳୁ ହେଇପାରିବନି ତାହେଲେ ନା?
ନା ହେଇପାରିବନି ଭଲ ହବନି ହବ କିନ୍ତୁ ଭଲ ହବନି ଆଉ।
ଓହ ଆପଣ କେତେବେଳେ ବତୁରାନ୍ତି?
ମୁଁ ଯଦି କାଲି ଯଦି ଆମେ ଇଟିଲି କରିବାକୁ ମାନେ ଚିନ୍ତା କରୁ। ତାହେଲେ ଆମେ ସକାଳୁ ବତୁରେଇ ଦଉ ସକାଳୁ ବତୁରେଇକି ସନ୍ଧ୍ୟା ବଳେ ତାକୁ ବଟା ବଟି କରିକି ପୁରା ସେ ସୁଜି ସୁଜି ମିଶେଇକି ତାକୁ ଲୁଣ ଫୁଣ ମିଶେଇକି ତାକୁ ରଖିକି ସକାଳୁ ମାନେ ଗୋଟେ ରାତି ରହିଗଲା ପୁରା ରାତି ରହିଗଲେ ସେ ଫୁଲିଯିବ ପୁଣି ଖାଳୁ ତାକୁ କରାଯାଏ ଇଟିଲି ତା ସହିତ ଚି ଚଟ ଚଟଣୀ କରିବେ ନହେଲେ ସମ୍ବାର କରିବେ ଯାହା କରିବେ ଆଉ।
ଚଟଣୀ କଣ ସେ ନଡିଆ ଚଟଣୀ ବନାନ୍ତି ଆପଣ ନା
ହଁ ନଡ଼ିଆ ବୁଟ ଡାଲି ବାଦାମ। ଏଗୁଡା ସବୁ ମିଶେଇକି ଚଟଣି କରାଯାଏ।
ଅ କଣ କଣ ସେଠି କଣ କଣ ପକଉଛନ୍ତି କେମିତି କରୁଛନ୍ତି ସେଟା?
ନଡ଼ିଆ ଅ ଆପଣ ପ୍ରଥମେ କଣ କରିବେ ଅ ଚଣା ଡାଲି ଚଣା ଯେଠି ଭଜା ଚଣା ଡାଲି ବି ମାର୍କେଟ ରେ ଉପଲବ୍ଧ। ସେଇଟା ଯଦି କିଣିକି ନେଇ ଆସିବ ଭଲ ନାଁ ହଁ ବଜାର ଗଲେବି ବି ମିଳୁଛି ମ୍ୟାଡାମ୍ ଯଦି ସେଇଟା କିଣି କିଏ ଆଣିବେ ତ ଆହୁରି ଭଲ ଯଦି ଭଜା ବାଲା ନାହିଁ ବି ଘରେ ଯୋଉ ଚଣା ଡାଲି ଅଛି ଆପଣ ତାକୁ କଣ କରିବେ ଫାଷ୍ଟରେ କଡେଇଟା ବସେଇବେ?
ହଁ।
ପ୍ରଥମେ କଢେଇ ବସେଇବେ କଢେଇରେ ମୁଁ ଯେମିତି କରେ ଆପଣଙ୍କୁ କହୁଛି। ହଁ କଡେଇରେ ତାକୁ ତାକୁ କଣ କରିବେ ଅ ବୁଟ ଡାଲି ପକେଇଦେବେ ଜିରା ଟିକେ ପକେଇବେ। ତାପରେ ନଡିଆ ଯୋଉ କୋରିଥିବେ କିମ୍ବା କୋରା ନଡିଆ ବି ଉପଲବ୍ଧ ମାର୍କେଟେ ରେ।
ହଁ ହଁ କୋ କୋରା ନଡିଆ ମିଳୁଚି କି ମାର୍କେଟ୍ ରେ। ସେ ମୁଁ ଜାଣିନଥିଲି କେବେ ମୁଁ ଖାଲି ସବୁବେଳେ କଣ କରେ ନା ସେ ଗୋଟା ନଡିଆ ନେ ଯାଇକି ଆସେ ଆଉ ସେଟାକୁ ହିଁ କରିଦିଏ ସେଇଟା ତ ସବ୍ଦ ହୁଏନି। ରହିଲେ ପୁଣି ନଷ୍ଟ ହେଇଯାଏ। ହଁ ତାପରେ ପୁଣି ଗୋଟେ ଆଣିବି ଯଦି ହଁ ଆଣିବି ଯଦି ସରେନି ସେଇଟା ଅଳ୍ପ ଟିକେ ପକେଇବାର ଥାଏ ପୁଣି ରହିଯାଏ। ପୁଣି ଖରାପେ ହେଇଯାଏ ଫୋପାଡି ଦୋଉ ସେଇଟା ପୁଣି।
ହଁ ହଁ ହଁ ସେଇଆ ଆମର ବି ସେମିତି ନଷ୍ଟ ନଷ୍ଟ ହୋଇଯାଏ ନଷ୍ଟ ହୋଇ ସେ ଏଇଥି ପାଇଁ ମୁଁ ମାର୍କେଟେରୁ ସେ ପାକେ ପାକେଟେ ଵାଲା ନେଇ ଆସିଛି କୋରା ନଡିଆ ମିଳୁଛି ଶୁଖିଲା ପୁରା ଶୁଖି ତାକୁ ଡି ଫ୍ରିଜି ରଖିବେ ସେ ପୁରା ଥଣ୍ଡାକୁ ଭଲ ଭାବ ସେଟା ତାକୁ ରଖିବେ ରଖିଲା ପରେ ସେ ଯାହା ଆ ସେ ନଡିଆ ପକେଇବେ ନଡିଆ ପକେଇକି ସେଟା ଟିକେ ଥଣ୍ଡା ହେଲା ପରେ ବାଟିବେ।
ଓହୋ।
ବାଟିଲେ ଚଟଣୀ ଟା ହେଲା ପରେ ଟିକେ ଭୃଷଙ୍ଗ ପତ୍ର ସୋରିଷ ଫୁଟଣ ଦେଇଦେବେ ସେଥିରେ। ଆପଣଙ୍କ ହିସାବରେ ପତଳା କିମ୍ବା ମୋଟା ରଖିବେ ହୁଁ। ଛୁଙ୍କ ଟିକେ ଦେଲେ ଭଲ ଲାଗେ।
ଲଙ୍କା ବି ପକା ହୁଏ ତ ନା ଲଙ୍କା ପକା ହୁଏ।
ସେଇ ଯୋଉ ନା ନା ଲଙ୍କା ଯୋଉ ଆପଣ ଯୋଉ ନଡିଆ ବ ବୁଟ ଡାଲି ଯୋଉ ଭାଜିବେ ସେଇଥିରେ ଲଙ୍କା ଚାରି ପାଞ୍ଚ ଟା ପକେଇଦେବେ। ପକେଇ ଟକି ଟିକି ନାକୁ ଭାଜି ଦେେବେଉ ନାଇଁ କଞ୍ଚା ପକେଇଲେ ବି ଭଲ। ଶିଖିଲେ ପକେଇଲେ ବି ଆପଣଙ୍କ ଇଚଛାରେ ଆଉ ଇଚ୍ଛା ଅନୁସାରେ ଆଉ ସେ ପକେଇକି ତାକୁ ବାଟିବେ ବାଟିକି ପୁଣି ତା
ହୁଁ।
ଉ ଛୁଙ୍କ ଟିକେ ଦେବେ ସେଇଟା ଇଡଲି ସହିତ ଭଲ ଲାଗେ ଛୁଙ୍କ ଇଏଟା। ଇିଲଲି ସହିତ ଭଲ ଲାଗେ ସାମ୍ବାର ଟା ବି ଭଲ ଲାଗେ।
ସାମ୍ବର ବି ବନାନ୍ତି ତାହେଲେ ନା।
ହଁ ସାମ୍ବାର ବି ବନାନ୍ତି ମ୍ୟାଡାମ ସାବର। ଏଟା ଅଳ୍ପନାକୁ ଇଏ ହରଡ଼ ଡାଲି ହରଡ଼ ଡାଲି ଜାଣିଥିବେ? ହର ଡାଲିକୁୁ ଟିକେ ନାକୁ ସିଝେଇକିଁ ପୁରା ପରିବା ଯାହା ଯାହା ପକେଇ ପାରିବେ ଆପଣ? ଯେମିତି କିି ସାମ୍ବାରରେ କଣ କଣ ପଡେ ମୂଳା ଭେଣ୍ଡି ବାଇଗଣ? ଆଉ ଆମର କଖାରୁ ବୋଇତାଳୁ ଯୋଉଟା କି କଖାରୁ କୁହାଯାଏ ନା? ହଁ କଖାରୁ ଟିକେ ଟିକେ ଲକେ ପକାନ୍ତି। ଟିକେ ବଡ ବଡ ମୋଟା ସାଇଜ ର ଟିକେ ପକେଇଲେ ଭଲ ଲାଗେ ସାମ୍ବାର ଟା। ଏଇ ସବୁ ଯାକ ମାନେ ମିକ୍ସ ହେଇଯାଏ ଆମର ଡାଲିରେ। ତ ସେଟାକୁ ଅଲଗା ମୁଁ କଣ କରେ ପରିବାଟାକୁ ଅଲଗା ସିଝେଇ ଦିଏ ଅଲଗା ସିଝ ସିଝେଇ ଦିଏ ତାପରେ ସେଟାକୁ ଅଲଗା ସିଝେଇକି ଗୋଟେ ଅଲଗା ରଖେ। ତାପରେ ଡାଲିଟାକୁ ପୁରା ଭଲରେ ସିଝେଇ ଦିଏ। ତାପରେ ପରିବା ଆଉ ସେରେ ତେନ୍ତୁୀ ତେନ୍ତୁଳିକୁ ଆଗରୁ ଟିକେ ବତ
କୋଉ ଡାଲି ପକାନ୍ତି ଆପଣ? ହରଡ଼ ଡାଲି। ନା ଖାଲି ହରଡ଼ ଡାଲିରେ ହବ ନା?
ହଁ ଖାଇରେ ହର ହରଡାଲି ହରଡାଲିରେ ଟିକେ ଟେଷ୍ଟ ଲାଗେ ଆଉ।
ହୁଁ ହୁଁ।
ତ ମୁଁ ସେ ଯୋଉ ତେନ୍ତୁଳି ତେନ୍ତୁଳି ରେ ଆମ ଘରେ କିଏ ଖାଆନ୍ତିନି। ତ ତେନ୍ତୁଳି ଟିକେ ଖାଆନ୍ତିନି ବସନ୍ଦ କରନ୍ତିନି ତେନ୍ତୁଳି ଟା ଟି ଟିକେ ବାସ୍ନା ହୁଏ ତ ସେଥିପାଇଁ ଖାଆନ୍ତିନି ତ ମୁଁ ଟମାଟୋରେ କରେ ଟମାଟୋ ମୁଁ ଯି ଦେଲେ ବି ସେ ସିଝିଯାଏ ପୁରା।
ଓହୋ।
ତାପରେ ସେଟାକୁ ସେ ପରିବା ପକେଇ ଦେଇକି ସାମ୍ବାର ଗୁଣ୍ଡ ଟା ଲାଷ୍ଟରେ ପଡିବ। ସାମ୍ବାର ଗୁଣ୍ଡ ଯୋଉ ମାର୍କେଟରେ ଯୋଉ ମିଳୁଛି ସେଟା ପୁରା ଲାଷ୍ଟରେ ପଡିବ। ଫାଷ୍ଟରେ ଛୁଙ୍କ ଦେଇଦେବେ ଛୁଙ୍କ ଦେଇଲା ପରେ। ହଁ ଗୁଣ୍ଡ ଟା ସବୁବେଳେ ଲାଷ୍ଟରେ ପକେଇଲେ ତା ଟେଷ୍ଟ ଟା ଗୋଟେ ଭଲ ଲାଗେ। ତା ଟେଷ୍ଟା ଆସେ ଗୋଟେ ସ୍ଵାଦ ଗୋଟେ ଅଲଗା ଆସେ।
ହୁଁ ହୁଁ।
ସେଟା ଭଲ ଲାଗେ ଆଉ। ସେ ସାମ୍ବର ଟା ଟିକେ ମୋଟା ରଖିବେ ନହେଲେ ପତଳା ରଖିବେ ଯାହାକୁ ଯୋଉଟା ଇଚ୍ଛା। ସେ ଅନୁସାରେ ରଖିବେ ରଖିକି ସେଟା ଇଏ କରିବେ ଡା ଇଡିଲ ସହିତ ସେଇଟା ଗୋଟେ ଭଲ ଜିନିଷଟେ ସାମ୍ବର ଟା ଟିକେ ଭଲ ଲାଗେ। ଚଟଣି ଠୁ ସାମ୍ବର ଟା ହିଁ ଭଲ ଲାଗେ ଟିକେ।
ଓହୋ। ସେ ସାମ୍ବର କଣ ନା ବିଳେଇକି ଖାଇଦେବେ ଖାଇବି ହୁଏ ଆଉ ନା।
ହଁ ପରିବା ଟିକେ ଯାଏ ନା ଦେ ଭଲ ହଁ ହଁ। ଚି଼ବେଇ ବାକୁ ପଡେନି ମିଳିଯାଏ ବି ଭଲ ଲାଗେ।
ହଁ ହଁ ହଁ। ସାମ୍ବର ଟା ପତଳା ବେଶୀ ମୋଟା ବି କରନ୍ତିନି ବୋଧେ ତ।
ନାଇଁ ବେଶୀ ମୋଟା କଲେ ଭଲ ଲାଗେନି ଇଡଲି ସହିତ ଟିକେ ପାଣିଆ ହେଲେ ଭଲ ଲାଗେ।
ହଁ ହଁ ଆମ୍ବୁଲ ଗୁଡା କଣ ପକାନ୍ତି କି ସେ ଆମ୍ବରରେ।
ନା ଆମ୍ବୁଲ ତେନ୍ତୁଳିୀରେ କରାଯ ଯାଚୁଆଲି ସାମ୍ବର। ସାମ୍ବର ଟା ତେନ୍ତୁଳି ରେ କଲେ ଟିକେ ଭଲ ଲାଗେ। ଯେହେତୁ ଘରେ କେହି ଖାଉନାହାନ୍ତି ମୁଁ ଟମାଟୋ ଟିକେ ଅଧିକା ଟିକେ ପକେଇଦିଏ। ପାଞ୍ଚ ଛଅ ଟା ଟମାଟୋ ପକେଇ ଦେଇେଇକି ସେଟାକୁ କରେ।
ସେଟା ହବ ଆଉ ନା।
ଖଟା ଖଟା ହଁ ଇଡଲି କୁ ଟିକେ ଖଟା ହିଁ ଭଲ ଲାଗିବ।
ହୁଁ ହୁଁ ଏଇ ଯୋଉ ଭେଣ୍ଡି ଟା ପକାନ୍ତି ସେଇଟା ଡାଇରେକ୍ଟ ପକାନ୍ତି ସେଇଟା।
ନାଇଁ ଭେଣ୍ଡି ଟାକୁ ଆପଣ କା ଟିକିରେ ନାଇଁ ଭେଣ୍ଡି ଟାକୁ କାଟିକି ଅଲଗା ରଖିଥିବେ ତାପରେ ସେ ଭେଣ୍ଡି ଟାକୁ ଟିକେ ନାକୁ ଭାଜି ଦେଇଥିବେ ତେଲରେ ସାମ୍ବାର ଟା ଟିକେ ହେଇସିବ ଥିଲା ବବେଳକୁ ମାନେ ପୁରା ହେଇ ଆସିଲ ବଳକୁ ସେତେବେଳେ ଭେଣ୍ଡି ଟା ପକେଇବେ। ସେତେବେଳେ ଭେଣ୍ଡି ଟା ପକେଇଲା ପରେ ସାମ୍ବାର ଗୁଣ୍ଡ ଟା ପକେଇବେ ଫାଷ୍ଟରେ ଫୁଟଣ କରିବେ ଫୁଟଣ କରିକି ଛୁଙ୍କ ଦେଇଦେବେ ଛୁଙ୍କ ଦେଲା ପରେ ସେ ଭେଣ୍ଡି ଟାକୁ ପକେଇଦେବେ ଟିକେ ନାକୁ ଫୁଟେଇକି ଓହ୍ଲେଇବେ ଆଉ।
ହ ଏତେ ସବୁ କରିବାକୁ ପଡୁଛି ତାହାଲେ। ଇଡଲି ଆପଣଙ୍କ ଛାଞ୍ଚରେ ହିଁ କରୁଥିବେ ନା।
ଇଡଲି ଟା ହଁ ଛାଞ୍ଚରେ ହଉଛି ବେଳେ ବେଳେ। ହଁ ନାଇଁ ଇଡଲି ଶାନ୍ତରେ କରାଯାଏ କି ବେଳେ ବେଳେ ତାକୁ। ଏଇ ଯୋଉ ଆମେ ଯୋଉ ଥାଳି ପକେଇକି। ଯୋଉ କପଡ଼ା ପକେଇକି ମଧ୍ୟ ମୁଁ ସିଯାଏ। ଥାଳି ପକେଇକ ଯୋଉ ଥାଳି ଇଡଲି କହୁନାହାନ୍ତି କି ଥା ଥାଳି ହଁ ଥାଳି କପଡା ପକେଇକି କପଡା ପକେଇଦିଏ ଆଉ ଗୋଟେ କପଡା ପେଇ ପତଳେ କପଡା ପକେଇଦିଏ ପତଳାରେ ସେଇ ସେ ଯୋଉ ଆମର ପିଠୁଟା ଥାଏ ତାରେ ପକେଇ ଦିଏ। ପକେଇକି ତାକୁ ଇଡଲି କରାରେ ବସେଇଦେଲେ ସେଇ ତା ବାମ୍ପରେ ପୁରା ସିଝିଯାଏ ଆଉ ମୋଟା ମୋଟା ହେଇକି ସାଇଯି ହେଇକି ବାହାରେ ଆଉ। ଆଉ ଗ୍ଲାସ ଇଡଲି ବି କରାଯାଏ ଗ୍ଲାସ ରେ ହଁ ଯୋଉ କପଡା ହେଲେ ନ ଗୁ ନୂଆ କପଡା ଯଦି ରଖିଥିବେ। ପତଳା କପଡା ଗୁଡାକ ସେ ଛାଡିଯାଏ ସେଟା ଛାଡିଯାଏ। ସିଝି ଗଲେ ଛାଡିଯିବ ପୁରା ଛାଡିଯାଏ ଛାଡିଯାଏ ସେଟା। ସେ ବ ଟିକେ ଗୋଟେ ଅଲଗା ପ୍ରକାର ଦେଖାଯାଏ।
ଇୟ ହଁ ହଉ ମ୍ୟାଡାମ ଭଲ ମୁଁ ଟ୍ରାଏ କରିବି ଆଉ ଆପଣଙ୍କୁ କହିବି ଆଉ। ହଉ ମ୍ୟାଡ଼ାମ ଥ୍ୟାଙ୍କ ୟୁ ଧନ୍ୟବାଦ ହାଁ ହାଁ ଆଉ ଧନ୍ୟବାଦ ବହୁତ ବହୁ ରଖିଲି ନମସ୍କାର।
ଆଜ୍ଞା।
ହା ହା ହା